କଣ ହେଇଚି? ମୁଁ ଏଇ ବାହାରିଥିଲି ଆଉ ଆପଣ?
ମୁଇ ବି ବସିଥିଲି ଆଉ ବର୍ଷା ପଡୁଛି।
ସେ। ନାଇ ସକାଳେ ପଢୁଥିଲା ଏବେ ଆଉ ପଡୁନି ଟିକେ ଟିକେ ଠୋପେ ଠୋପେ ପଢୁଛି ଆଉ।
ଏବେ ତ ଦି ଦିନ ହେଲା ଲଗାତାର ବର୍ଷା ହଉଛି ପୁରା ଆଉ।
ହଁବା ଦି ଦିନ ହେଲାଣି ଜୋରସେ ବର୍ଷା ପଡୁଥିଲା।
ଆଜି ଟିକେ ପାଗଟା ଭଲ ଦେଇଛି ନ ପଡୁ ଅଧିକ ବର୍ଷା ପକେଇବ ବୋଲି କହୁଛି କିନ୍ତୁ ନ ପଡେ ଅଧିକ ବର୍ଷା ପକେଇବ ବୋଲି କହୁଛି। ଅଧିକ ବର୍ଷା ପକେଇବ ବୋଲି କହୁଛି ନ ପକେଇଲେ ଭଲ
ହ୍ୟାଲୋ
କଣ ଖାଇଛୁ କଣ ଖାଇଛ
ଏଇ ମୁଁ ଖାଇଥିଲି ଯୁଆ ମୁଁ ଖାଇନି ଦାନ୍ତ ଘଷିନି ଦାନ୍ତ ତ ଘସିଲେ ଖାଇବି ଆଉ
ଓହୋ ଆଉ
ଆଉ ଆପଣ ଓହୋ ଆଉ
ହୁଁ
ଓ ଆଉ ସେପଟେ ଆପଣଙ୍କ ସେପଟେ ବର୍ଷା କଣ
ଆଉ ସବୁ ଭଲ ଅଛନ୍ତି।
କଣ ଥରେ କହିବେ ହଁ ହଁ ଭଲ ଅଛନ୍ତି ସମସ୍ତେ
ହଉ କିଏ କିଏ ରହୁଛ।
ଆମର ଅଛନ୍ତି ମୋ ମାମା ବାବା ଆଉ ମୋ ଦିଟା ଭାଇ ମୋ ବୋଉ ମୋ ଭଉଣୀ ଆଉ ତା ଝିଅ ଆଉ
ହୁଁ ହୁଁ ହୁଁ ଆଉ ଭାଇମାନେ କଣ କର ଛୋଟ ନା ବଡ
କଣ
ଭାଇ ଛୋଟ ନା ବଡ
ଦିଜଣ ଯାକ ସାନ
ପଢୁଛନ୍ତି ଏବେ
ହଁ ଜଣେ ସିକ୍ସ କ୍ଲାସରେ ପଢୁଛି ଆଉ ଜଣେ ଥ୍ରୀ କ୍ଲାରେ
ଓହୋ ଦି ଜଣ ଯାକ ମାଡ ଲାଗୁଥିବେ ଗଣ୍ଡଗୋଳ ହଉଥିବେ ଆଉ
ହଁ
ଆଉ ତମ ସହିତ ଲାଗୁଛନ୍ତି ନା ନାଇଁ ମାନେ
ହଁ ସେମାନେ ବହୁତ ଦୁଷ୍ଟ କାହା କଥା ଶୁଣିନାହାନ୍ତି ସମସ୍ତଙ୍କୁ ବାଡେଇ ପ କହୁଛନ୍ତି।
କଣ ଦୁଷ୍ଟ ହଉଛନ୍ତି କି?
ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ଏ ଥଣ୍ଡା ହେଇଛି ଟିକେ ବର୍ଷା ଯୋଉ ଛାଡୁନି ଥଣ୍ଡା ଟିକେ ହେଇଛି ହଁ।
ଆଉ ଆପଣ କିଛି ଖାଇନାହାନ୍ତି?
ମୁଁ ଚା ଦିଇଥର ପି ସାରିଛି ମୋର ଖାଇବା ଦରକାର ନାହିଁ ଚା ଆଗ। ଚା ଭଲ ତ ମୁଁ ଭଲ।
ଓ ହଁ ହ୍ୟାଲୋ।
ହଁ କୁହନ୍ତୁ ଶୁଣାଯାଉଛି।
ଆଉ ଘରେ କ ଆଜି ଆଜି ଟିଫିନ କଣ ଖାଇବେ? ଟିଫିିନ କଣ ଖାଇବେ?
ଟିଫିିନ ଆଜି ଘରେ ଚକୁଳି ପିଠାକୁ ତରକାରୀ।
ଭଲ ଆଉ ବଢିଆ ହେଲା ଆଉ
ଓ ଆଉ ଆପଣଙ୍କର?
ଆମର ରୁଟି ହେଇଯିବ ବୋଧ ରୁଟି କାଲିର ରୁଟି ଅଛି ରୁଟି ତରକାରୀ ଆଉ।
ଓହୋ।
ଆଜି ରବିବାର ନନଭେଜ କଣ ଆସିବ?
ହଁ। ରବିବାର ଦିନ ଘରେ ଆଇଁଷ ହଉନି ଏ ଆମ ଘରେ ଆଇଁଷ ହଉନି ରବିବାର ଦିନ। ବେଳେ ବେଳେ ଇଚ୍ଛା ହେଲେ କରିଦଉଛୁ ଅଣ୍ଡା।
ହଁ ଭଲ ଶନ ରବିବାର ସୂର୍ଯ୍ୟଙ୍ଗବାର ନା। ଯୋଉମାନେ ସୂର୍ଯ୍ୟ ହେଲା ଜୀବନ୍ତ ଠାକୁର। ଅ ବହୁତ ଜଣ ଶନିବାର ଆଇଁଷ ଖାଉଛନ୍ତି ଶୁକ୍ରବାର ଖାଉଛନ୍ତି କିନ୍ତୁ ରବିବାର ଆଇଁଷ ଖାଉନାହାନ୍ତି ସୂର୍ଯ୍ୟ ହେଲେ ଜୀବନ୍ତ। ଆମେ ସକାଳୁ ଉଠିଲେ ତାଙ୍କୁ ହିଁ ଦେଖୁଛେ। ଭଗବାନଙ୍କ ମୂର୍ତ୍ତି କି ସିନା ଦେଖୁଛେ କିନ୍ତୁ ସୂର୍ଯ୍ୟ ଉଠିଲା ମାନେ ଆଗ ସୂର୍ଯ୍ୟଙ୍କୁ ଦେଖୁଛେ ଆମେ।
ହଁ।
ସେଥିପାଇଁ ସୂର୍ଯ୍ୟଙ୍ଗରବାରରେ ବହୁତ ଜଣ ଖାଉନାହାନ୍ତି ଆମିଷ। ଏଟା ଭଲ କଥା ଘରେ କେହି ଖାଉନାହାନ୍ତି?
ନାଇଁ ଘରେ କେହି ଖାଉ ନାହାନ୍ତି।
ଆଉ ଭଲ କଥା ନା। ଆଉ ସାନ ପିଲାମାନୋନେ ତ ମାନେ କହୁନାହାନ୍ତି ଖାଇବା ପାଇଁ।
ନାଇଁ ନାଇଁ ସେମାନେ ବି ଖାଉନାହାନ୍ତି।
ଯାହା ଦେଲେ ଖାଇ ଦିଅନ୍ତି।
ତଣ।
ସେମାନେ ଯାହା ଦେଲେ ଖାଇଦିଅନ୍ତି ନା କଣ? ଯାହା ଦେଲେ ସେମାନେ ଖାଆନ୍ତି ନା ଦୁ। ତ ହୁଅନ୍ତି ନା ଏଇଟା ଖାଇବି ସେଇଟା ଖାଇବି।
ହଁ ସେମାନେ ଟିକେ ଦୁଷ୍ଟ ହୁଅନ୍ତି ଆଉ।
ବଡ ଭାଇ ବେଶୀ ବୁଷ୍ଟ ନା ସାନ।
କଣ?
ବଡ ଭାଇ ବେଶୀ ଦୁଷ୍କ ନା ସାନ?
ଉଁ ହଁ ଦି ଜଣ ଯାକ ସାନ ଏତେ ହୁଏନି ସେନ୍ତୁ ବଡ ଭାଇ ଟେ ଟିକେ ମଝିଆଟା ଯେ ଭ ଦୁଷ୍ଟ ହୁଏ କଥା ଶୁଣେନି କାହାର ଆଉ।
ଓ ଘରେ ସେମିତି ଜଣେ ଜଣେ ଥିବେ ଆଉ।
ହୁଁ।
ଓହୋ ହୁଁ ହୁଁ।
ଓ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଶୁ ଶଶୁର ଝିଅ ମୁଁ ସ୍ଵାମୀ।
ହୁଁ।
ହୁଁ।
ଓଶ।
ଓ ତମ ବାବା କଣ କରନ୍ତି? ତମର ବା ବାପା କଣ କରନ୍ତି? ଓହୋ ଭଲ ଆଉ।
ଓହୁଁ।
ହୁଁ ହୁଁ ଭଲ ଅଛି।
ଆଉ ଝିଅକୁ କେତେ ବର୍ଷ?
ଝିଅକୁ ଦେଢ ବର୍ଷ ଏବେ ହେଇଛି ମୋର।
ଓ ହଉ ତା ନା।
ତାନା ଆରାଧ୍ୟା।
ଓହୋ।
ସେ ତ ହଁ ହୁଁ। ସିଏ ତ ଖାଇବା ଦେଖିଲା ମାନେ ତାର ବାନ୍ତି ତାକୁ ଲାଗିବ।
ଓ।
ଖାଇବା ଆଉ ନେଇଦେଲା ମାନେ ବାନ୍ତି ଲାଗିବ ତାକୁ।
ହୁଁ।
ଏତେ ମାନେ ବିରକ୍ତିଆ ଲାଗେ। ବହୁତ କଷ୍ଟରେ ତାକୁ ଖୁଆଇବାକୁ ପଡେ ଜବରଦସ୍ତି ଯଦି ଖୁଆଇଲ ବାନ୍ତି ସାଙ୍ଗେ ସାଙ୍ଗେ ବାନ୍ତି ଗୋଟେ ସେକେ କେଣ୍ଡ ରେ
ଓହୋ।
ଟେନସନ ପୁରା ହେଥିପାଇଁ ତା ପାଇଁ ବେଶୀ ଖାଇବା ପାଇଁ ନହେଲେ ଆଉ କିଛି ନୁହଁ। ଖାଇଦେଲା ମାନେ ଟେନସନ ଗଲା ଗୋଟେ ତାର ସେ ଖେଳିଲା ପିଲା।
ଓହୋ ହୋ।
ପାଣି ଦେଲେ ବି ତମେ ଗିନାରେ ଯଦି ପାଣି ନେଇକି ଯିବ ତାକୁ ବାନ୍ତି ଲାଗିବ ତାକୁ ପାଣି ବୁଲି ଯଦି ଦେଖେଇବ ତାହେଲେ ସେ ପିଇଦବ।
ଓହୋ ଭଲ ହଇରାଣ କରୁଥିବ ଅଧିକ।
ହଁ ଖାଇବା ପାଇଁ ହଇରାଣ କରେ ନହେଲେ ଆଉ କିଛି ନାହିଁ ଖାଇବା ପାଇଁ ଟିକେ ଯାହା କରେ ହଇରାଣ।
ଆଉ ଚଗଲା ହଉଛି ସେ?
ସେମିତି ଟିକେ ଟିକେ ବେଶି ନୁହଁ ଏବେଠୁ ଷ୍ଟାର୍ଟ ହବ ନା। ଏବେଠୁ ଟିକେ ଟିକେ ଶିଖିଲା ଷ୍ଟାର୍ଟ। ହବ ଧୀରେ ଧୀରେ ଷ୍ଟାର୍ଟ କରିବ ଆଉ।
ଓହୋ।
ଆଜ୍ଞା।
ଆଉ ଆପଣ ରଜରେ କୁଆଡେ ବୁଲିବାକୁ ଯାଇଥିଲେ।
ନାଇଁ ରଜରେ କୁଆଡେ ବୁଲିନି ଆମ ଘରଠିକି ଆସିଥିଲି ଲାଷ୍ଟ ରଜ ଦିନ।
ଆଉ ସେଠି ସବୁ ଭୋଜିଭାତ ହେଲା ଟିକେ। ଖାଇଲୁ। ତାପରେ ପୁଣି ପଳେଇଲି ସାଙ୍ଗେ ସାଙ୍ଗେ ଆଉ ବୁଲାବୁଲି କୁଆଡେ ନାଇଁ ରଜ ସେ ପାଖରେ ଟିକେ ଝିଅକୁ ନେଇକି ବୁଲିବାକୁ ଯାଇଥିଲୁ ଆପଣ କଣ କରୁଥିଲେ ରଜରେ ତିନିଦିନି ନୂଆଡ୍ରେସ ପିନ୍ଧିଥିବେ?
ହଁ ହଁ। ମୁଁ ପ୍ରଥମ ରଜଦିନ ଘରେ ଥିଲୁ ଭାଇ ଭଉଣୀ ମିଶିକି ରଜ ସଂକ୍ରାନ୍ତି ଦିନ ଆମେ ଯୋଉ ନନ୍ଦନକାନନ ଯାଇଥିଲୁ ଆଉ।
ଆଉ କୁଆଡେ ବୁଲାବୁଲି କଲେ
ନାଇଁ ଆଉ କୁଆଡେ ଯାଇନୁ ବା ସେଇ ଗୋଟିଏ ଥର ହିଁ ଯାଇଛି ହଁ ଘରେ ପୋଡ ପଠ ପିଠା ହେଇଥିଲା ହଁ ହଁ ଘରେ ଏଥରକ ପୋଡ ପିଠା ଚକୁଳି ପିଠା ହେଇଥିଲା
ରଜ ମାନେ ତ ପୋଡପିଠା ଆଉ ଆଉ କୋଉ ପିଠା ହଉ କି ନହେଉ ପୋଡପିଠା ଟା ହବ
ହଁ
ସେଇଟା ଭଲ ଲାଗେ ଟିକେ ଟିକେ ପୋଡିକି କିନ୍ତୁ ଚୁଲିର ଖାଇଲେ ବେଶୀ ଭଲ ଲାଗିବ ସାଇଟରେ ଟିକେ ପୋଡିପୋଡି ଥିବ ଚୁଲି ର ଭଲ ଲାଗେ
ଆଉ ଦହିବରା ବି ହେଇଥିଲା
ଆଜି ତହିବରା ହେଇଥିଲା ହଁ ମିଠା ନା ଖଟା ମିଠାବାଲା ଭୋଜନ କରୁଛନ୍ତି ଖଟାବାଲା ବି କରୁଛନ୍ତି ନା ମିଠାବାଲା ହେଇଥିଲା
ଥିଲା ଖଟ୍ ତା ତରକାରୀ ହେଇ ନଥିଲା ବଡ ବଡ କରି କରିଥିଲେ ଆଉ ତରକାରୀ ହେଇନଥିଲା
ଭଲ ଭଲ ଲାଗିଲା ସମସ୍ତେ ଖାଇଲେ
ଆଉ ତମେ କଣ କରିଥିଲ
ଆମର ବି ମାନେ ପିଠା ହେଇଥିଲା ପୋଡ ପିଠା ହେଇଥିଲା ଆଉ ଗୋଟେ ରାଗରେ ହେଇ ଗୋଟେ ମିଠାର ହେଇଥିଲା ସେ ମିଠାର ଖାଇଲା ନଡିଆ ହେ ପକେଇକି କରାହେଇଥିଲା ଆଉ ଗୋଟେ ରାଗର ଯିଏ ରାଗ ଖାଇଲା ମତେ ତ ମିଠା ଭଲ ରାଗ ଭଲନୁହଁ ମୁଁ ରାଗ ହିଁ ଖାଏନି ଟୋଟାଲି ରାଗ ଖାଏନି ଛୁଏନି କିନ୍ତୁ ମିଠା ମତେ ବହୁତ ଭଲ ଲାଗେ ମିଠା ବହୁତ ଖାଇଛି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
ହୁଁ। ଆଉ ଗାଧେଇ ଜିବେ କେତେବେଳେ ଆପଣ।
କଣ।
ଏବେ ଆପଣ କଣ ପଢୁଛନ୍ତି।
ହଁ ମୋର ଏବେ ଟେନ୍ଥ ଏକଜାମ୍ ସରିଛି। ପ୍ଲସ ଟୁ ଆପ୍ଲାଏ କରିଛି ଆସିବ ଆଉ ଏବେ କମ୍ପ୍ୟୁଟର ବି ଯାଉଛି।
ଓହୋ ଆଜ୍ଞା ଭଲ ଭଲ ଭଲ ଜିନିଷ।
ହଁ।
ହୁଁ ହୁଁ।
ହୁଁ।
ଏବେ ଆଉ ଆଉ କଣ ପଢା ପଢି କରୁଛନ୍ତି ନା ସିଏ ଖାଉଛି ସେପଟେ।
ଓ।
ଏବେ ପଢାପଢି କରୁଛନ୍ତି।
କଣ।
ଏବେ କଣ ପଢା ପଢି କରୁଛନ୍ତି।
କଣ ଆଉଥିରେ କହିବେ।
ମୁଁ କହିଲି ଏବେ ପଢା ପଢି କରୁଛନ୍ତି ନା କଣ।
ହଁ କରୁଛି ଏବେ ତ କିଛି ନାହିଁ। ସେଇଥିପାଇଁ ଘରେ ଖାଲଟାରେରେ ବେଳେ ବଳେ ଆପ୍ଲିକେସନ ଏସେ ଏମତି ଲେଖୁଛି।
ଓହୋ ଏବେ ତାପରେ କଲେଜ ଷ୍ଟାର୍ଟ ହେଇଗଲା ମାନେ ସବୁଦିନ କଲେଜ। ଯିବ ଆଉ।
ହଁ
ଆଜ୍ଞା ପ୍ଲସ ଟୁ ମାନେ ବେଶୀ ଭଲ ସେ ପଢିବାକୁ ପଡିବ ଆଟେନାସ୍। ସରକାର ଦେଖିବାକୁ ପଡିବ। ଯୋଉ ପ୍ଲସ ଟୁ ପଢିଲା ମାନେ ଟିକେ ଭଲସେ ପଢିବାକୁ ପଡିବ ଏବେ ଆପଣଙ୍କୁ ଆଉ।
ହଁ।
ନହେଲେ ହଇରାଣ ହେଇଯିବେ।
ଓହହୋ।
ଆଉ ତମ ସାଙ୍ଗମାନାନଙ୍କ ସହିତ ଦେଖା କର ନା ନାଇଁ ସାଙ୍ଗମାନାନଙ୍କ ପାଖ ସାଙ୍ଗ ମାନଙ୍କ ପାଖକୁ ଯାଅ ନା ନାଇଁ?
ମୋର ଏତେଟା କିଛି ସାଙ୍ଗ ନାହାନ୍ତି ଜଣେ ଦି ଜଣ ଅଛନ୍ତି ବେଳେ ବେଳେ ଦେଖାକରେ ନହେଲେ ନାହିଁ ଆଉ।
ଏବେ ତ ସବୁ ଅଲଗା ଅଲଗା କଲେଜରେ ଅଲଗା ଅଲଗା ହେଇଯିବେ ଆଉ।
କଣ?
ହଉ ତାହେଲେ ରଖିଦିଅନ୍ତୁ ଆପଣ ପଛରେ କଥା ହବା।
ହଁ ହଁ।